ହେଲୋ।
ହଁ।
ହ୍ୟାଲୋ। ହ୍ୟାଲୋ। ଭଏସ ଆସୁଛି, ହଁ କଣ କରୁଛ?
ଏଇ ଖାଇକି ଆସିଲି ଆଉ ଖାଇକି ଆସିଲି।
କଣ ଖାଇଲ?
ରୁଟି, ଅଣ୍ଡା ଆମଲେଟ।
ଖାଇଲୁ?
ରୁଟି, ଅଣ୍ଡା ଆମଲେଟ୍।
ଟିକେ ଧୀରେ କୁହ ଏତେ ସ୍ପିଡ ରେ ନୁହଁ ଟିକେ ଧୀରେ କୁହ ଚଳିବ ଧୀରେ ଧୀରେ।
ହୁଁ ହୁଁ।
ରୁଟି ଆଉ ଅଣ୍ଡା ଆମଲେଟ।
ହଁ।
ଘରେ ସମସ୍ତେ ଖାଇସାରିଲେଣି? ମୁଁ ଖାଇକି ଏଇଠି ବସିଛି। ହ୍ୟାଲୋ।
ହ୍ୟାଲୋ। ହୁଁ ଘରେ ସମସ୍ତେ ଖାଇକି ଶୋଇଲେଣି।
ଓ ବର୍ଷା ହେଇଥିଲା ଆଜି?
ହୁଁ ହୁଁ ବର୍ଷ ପବନ ଜୋର ରେ ହେଇଛି।
ଏବେ ଥଣ୍ଡା ଲାଗୁଛେ?
ହଁ ଥଣ୍ଡା ଲାଗୁଛି।
ହଉ ଏବେ କଣ ଖାଇସାରିଲା ପରେ କଣ କାମ ଚାଲିଛି ପଢ଼ାପଢ଼ି ନା କଣ?
ନା ଖାଇସାରିଲା ପରେ ଟିକେ ଫୋନ ଦେଖିକି ଶୋଇବି ଆଉ।
ଫୋନ ଦେଖୁଛନ୍ତି ମାନେ କଣ ଫୋନ ନେ ପଢ଼ା ମାନେ ପାଠ ନା କିଛି ଅଲଗା କିଛି ଦେଖୁଛ?
ନା ଯେତେବେଳେ ଇଚ୍ଛା ହୁଏ ଦେଖେ, ନହେଲେ ଏମିତି ରିଲସ୍ ଦେଖେ।
ଆର୍ଟ୍ସ ୟୁଟ୍ୟୁବର।
ମୋର ତ ପଢ଼ାପଢ଼ି ଫୋନରେ ତ ବହୁତ କିଛି ଜିନିଷ ରହୁଛି ଦେଖିକି ପଢ଼ାପଢ଼ି କରିବା କଥା। କାହିଁ ସଟସ୍ ଗୁଡ଼ା ଦେଖୁଛୁ।
ଯେତେବେଳେ ଇଚ୍ଛା ନଥାଏ ଦେଖିଦିଏ ଆଉ।
ହଁ ସେମିତି ଗୋଟେ ଟ୍ ଟାଇମ୍ ର ମାଇଣ୍ଡଟାକୁ ବି ଫ୍ରେସ୍ କରିବା ଦରକାର।
ହୁଁ ହୁଁ ହୁଁ।
ଆଉ ଘରେ ସମସ୍ତେ କିଏ ଅଛନ୍ତି?
ଘରେ ବାପା ମା ଭାଇ ମୁଁ ଆଉ ପୁଅ ମୁଁ।
ତମେ କଣ ସଭା ସାନ ନା ବଡ଼?
ମଝିଆ।
ମଝିଆରେ ଅଛ ଆଉ।
ହୁଁ ଉଁ।
ଆଉ ତୁ କଣ ଖାଇଲୁ?
ହଁ ମୁଁ ଭାତ, ଚିକେନ ତରକାରୀ, ଅଣ୍ଡା ଆମ୍ବଲେଟ୍।
ହୁଁ।
ଆଉ ତା ସହିତ ଟିକେ ଦଳା ଦଳି ଆଉ। ହଁ ସିଏ।
ଆଉ ତମ କୁନିି ପୁଅ?
ହଁ ସିଏ ତାର ଶୋଇଲାଣି ତାର ଆଉ ଟିକେ ପୂର୍ବରୁ ସେ ଚଢେଇ ଟାଇପ୍ ର ଏବେ ଟିକ୍ ଟିକେ ଟିକେ ସାଉଣ୍ଡ କରୁଚି ସାଉଣ୍ଡ କରିି କରି ତାର ଶୋଇପଡ଼ିଚି।
ହୁଁ। ବାବୁନି।
ହଁ ସିଏ ଏଇଠି ଟିକେ ବସିଚି ମତେ ବାରମ୍ବାର ଡାକୁଛି ଗୋ ଗୋଟେ ସେକେଣ୍ଡେରେ ଥରେ ସେ ମତେ ଡାକୁଚି।
ହୁଁ ହୁଁ ହୁଁ।
ତା ଭଏସ୍‌ ଆସୁ ନଥୁବ କିନ୍ତୁ ସେ ମୋତେ ଗୋଟେ ସେକେଣ୍ଡେରେ ଥରେ ମାନେ ଡାକ ପକେଇଚି ଆସ୍‌ ମୋ ପାଖ କୁ ଶୋଇ ପଡିଆ।
ହଁ ତମ ପାଖରେ ବାବୁନି ସୋଉଚିକି?
ଖଜିକି କଣ ହେଇଛି?
ତମ ପାଖରେ ବାବୁନି ଶୋଉଚି?
ହଁ ସେ ମୋ ପାଖରେ ଶୋଉଚି। ଟିକେ ଯେତେବେଳେ ଥଣ୍ଡାତାକୁ ଦରକାର ସେ ଏସିରେ ଶୋଉଚି। ଆଉ ଯେତେବେଳେ ମୋ ପାଖରେ ଥଣ୍ଡା ହଉଚି ଆସିକି ଶୋଉଚି। ଗରମ ହେଲେ ଏସି ଥଣ୍ଡା ହେଲେ ମୋ ପାଖ।
ହଉ ସେ ଖାଇଚି ନା ନାଇଁ?
ହଁ ଆମେ ସମସ୍ତେ ଏକାଥରେ ମିଶିକି ଖାଇ ଯାଇଚୁ। ଆଜି ଟିକେ ଜଲ୍ଦି ସମସ୍ତେ ଖାଇ ଦେଇଚୁ ଆଠଟା ତିରିଶିରୁୁ। ଆଠଟା ତିରିଶି ରେ ଖାଇବା ଷ୍ଟାଟ୍ ମାନେ ଆରମ୍ଭ ହେଇଚି କିନ୍ତୁ ସରିଚି ନଅଟାରେ।
ଉୁଁ। ଆଉ ରଜକୁ ଗାଁକୁ ଆସିବ?
ହଁ ରଜରେ ଭାବିଚି ଗାଁକୁ ଯିବା ପାଇଁ। ଦେଖୁଚି କଣ ହଉଚି ଟିକେ ପଢାପଢି ରହୁଚି। ଟିକେ ଅଲଗା କାମ ରହିଯାଉଚି।
ହୁଁ।
ଏବେ ମାନେ ଗାଁରେ ନା କୋଉଠେ?
ଆଁ ଘରେ।
ଭଲ ମାନେ ପଢ଼ାପଢ଼ି ସରିଯାଇଛି ଏବେ ଯେଉଁଠି ପଢ଼ାପଢ଼ି ଚାଲିଥିଲା କିଛି ବାହାରେ ନା କଣ?
ବାହାରେ ପିଜି ଚାଲିଥିଲା ଏଇ ଜଷ୍ଟ ମାସେ ହେଲା ସରିଗଲା ପଳେଇ ଆସୁଛି ମାସେ ହେଲା ଘରକୁ ଆଉ।
ଓ।
ଅଷ୍ଟେଲେରେ ଥିଲି ଯାଜପୁର ଟାଉନୁ।
ସେଠି ମାନେ ପଢ଼ାପଢ଼ି କଣ କେମିତି ରହେ?
ହୁଁ ସେଠି ପଢାପଢି ଭଲ ରହେ। ସାର୍ ମାନେ ବହୁତୁ କପରେଟିଭ ଥାଆନ୍ତି।
ପିଜି ଲାଇଫି ଟା ଭଲ ମାନେ ମଜାମସ୍ତିରେ ପଢା ସହିତ ମଜାମସ୍ତି ଥିଲା ନା କଣ କେମିତି?
ବହୁତୁ। ମଜାମସ୍ତି ତ ପ୍ଲାସ୍ ପିଜି ଲାଇଫି ସବୁ ମଜାମସ୍ତିରେ ଯାଇଛି ପଢା ଉଇଥି ମଜାମସ୍ତି। କଲେଜରେ ତ ଏକେଜନାଲି ମଜା ମସ୍ ସେ ଚାଲିଥାଏ।
ତ ସେଠି ପାଞ୍ଚ ବର୍ଷ ପଳେଇଲେ ନା ଟାଉନ ନେ।
ହଁ ପ୍ଲସ୍ ଥ୍ରୀ ପିଜି ପାଞ୍ଚ ବର୍ଷ।
ସେଇଠି ସବୁଠୁ ମାନେ ପସନ୍ଦର ଜାଗା କୋଉଟା ଥିଲା ଯୋଉଠିିକି ଯିବାକୁ ବହୁତ ଭଲ ଲାଗେ।
ବିରଜା ମନ୍ଦିର ହୁଁ ହଁ।
ହୁଁ ହୁଁ। ସେଠି କେତେ ଥର ପାଖାପାଖି ମାନେ ଯିବା ମାନେ ସାଙ୍ଗମାନେ ସବୁ ଯାଅ ମିଶିକି?
ଯେତେବେଳେ ଇଚ୍ଛା ହୁଏ ଯା ସେତେବେଳେ ପଳାଉ।
ସେ ପାଖରେ ପୁରା ରୁହ ନା କୋଉଠେ?
ନା ସେଇଠୁ ହବ ତଥାପି ଛଅ ସାତ କିଲୋମିଟର କିନ୍ତୁ ଯାଏ ବସ୍ ଯାଏ ଆମର ଲକ୍ଷ୍ମୀ ବସ୍ ଯୋଉ ଅଛି। ସେ ବସ୍ ଯାଏ ପୁରା ଡାଇରେକ୍ଟ ହଷ୍ଟେଲ ପାଖରୁ ବିରଜା ମନ୍ଦିର। ଆମେ ମର୍ଣିିଂ ସାଢେ ସାତଟା ବେଳେ ପଳାଉ। ପୁରା ଡାଇରେକ୍ଟ ବିରଜା ମନ୍ଦିର ପଛ ପଟେ ଆଉ।
ହଁ।
ଓଲ୍ହେଇ ଦିଏ ଆମେ ଯାଇକି ବୁଲିିବାଲିକି ଆସୁ ଦଶଟା ବେଳକୁ।
ଯିବା ଆସିବା ସୁବିଧା ରହିଚି।
ହଁ ସେଠି ବି ଗୋଟେ ଇସ୍କନ ମନ୍ଦିର ଅଛି ସେଠି ବି ଗଲେ ପୁରା ଶାନ୍ତି ଲାଗେ।
ତାହେଲେ ତ ଆହୁରି ବେଶୀ ଭଲ ଲାଗେ ରାଧାକୃିଷ୍ଣ ତ ସବୁଠି। ତାଙ୍କ ମନ୍ଦିର ଟା ବହୁତ ଭଲ ଲାଗେ ଯିବା ପାଇଁ ଆଉ।
ହଁ ବିରଜା ମନ୍ଦିର ଟା ଏଇ ରୋଡ ସାଇ ରେ ଆଉ ଇସ୍କନଟା ସେ ବିରଜା ମନ୍ଦିରର ସେଇ ଟିକେ ସେପଟକୁ ଗାଁ ଭିତରକୁ ଜଷ୍ଟ ହାଫ କିଲୋମିଟର ହବ ବିରଜା ମନ୍ଦିରଠୁ। ସେଇଠୁ ପଳାଉ ଚାଲିକି ଆଉ।
ହଁ ସେଇଠି ନୁହେଁ।
ହଁ ପ୍ରସାଦ ଦିଅନ୍ତି ଆଉ। ବହୁତ ଶାନ୍ତି ଲାଗେ ସେ ଜାଗାରେ ବସିବାକୁ ସବୁବେଳେ ଚାଲେ ଏକେଜନାଲି ଏଠି ସବୁ ଭଜନ କୀର୍ତ୍ତନ ହଉଥାଏ।
କିନ୍ତୁ ସତରେ ଭଜନ କୀର୍ତ୍ତନ ଗୋଟେ ଜିନିଷ ଆମେ ଯେତେବେଳେ ଶୁଣନ୍ତି ଆମ ମନ ଭିତ ତରେ ଗୋଟେ ଆଧ୍ୟାତ୍ମିକତା ଆସିଯାଏନା।
ହଁ ବା।
ତମ୍ ମାନେ
ସେଠି ମାନେ ଏମିତି ଲାଗେ। ଏମିତି ଲାଗେ କି ସେଠି ଯାଇକି ଆସିବାକୁ ଇଚ୍ଛା ହବନି। ସେଇଠି ହିଁ ରହିଯିବାକୁ ଇଚ୍ଛା ହୁଏ।
ଆଉ ଗାଁ ରେ ବର୍ଷା ଦିନ ସେଇ ମାହୋଲ ଟା ବହୁତ ଭଲ ଲାଗୁଥିବ ନା।
ହଁ ହଁ।
ମୁଁ ଶୁଣିଥିଲି ସେପଟ ଏରିଆରେ ଗୋଟେ ନଡ଼ିଆ ଗଛ ଉପୁଡ଼ି ଯାଇଛି।
ହଁ ସେଇପଟେ କାର ଗୋଟେ ମୁଁ ବି ଶୁଣିଥିଲି କିନ୍ତୁ ପ୍ରପର କାଆର ଜାଣିନି।
ପ୍ରପର୍ ରାନୁ ଦେଇ ହର।
ଓ ହଁ ମୁଁ ସେଇପଟେ ଶୁଣିଚି କିନ୍ତୁ ପ୍ରପର କାହାର ଜାଣିନଥିଲି ଆଉ।
ତାଙ୍କ ଗଛ ଆଜି ଉପୁଡି ଯାଇଛି ନଡ଼ିଆ ଗଛ ପୁରା ମୂଳରୁ ଶୋଇ ପଡିଛି।
ହଁ।
ତମେ ଗୋଟେ କାମ କଲନି, ତାଙ୍କ ଯୋଉ ନଡିଆ ଥିଲା ଡା ବ ଦିଇଟା ନେଇ ଆସିଥାନ୍ତ।
ଏ ଝିଅ ମୁଁ ତ ଏବେ ପର୍ଯ୍ୟନ୍ତ ଜାଣିନଥିଲି କାହାର ଗଛ ଟା ଉପୁଡିଛି।
ଓହୋ ନହେଲେ କଣ ତାଙ୍କ ନଡିଆ କାନ୍ଦି ନେଇଆସି ଥାନ୍ତ। ହ୍ୟାଲୋ।
ହ୍ୟାଲୋ। ହଁ।
ଆଉ ଘରେ ସବୁ ମାନେ ପାଖାପାଖି ସମସ୍ତେ ତ ଥିବେ ନା ଘର ପାଖରେ।
ହଁ ହଁ।
ସମସ୍ତଙ୍କ ସହିତ ଏବେ ଗୋଟେ ମାନେ ଖରା ଦିନର ଛୁଟିଟା ସମସ୍ତଙ୍କ ସହିତ ଅତିବାହିତ ହେଉଥିବ।
ସମସ୍ତଙ୍କ ସହିତ ଅତିବାହିତ ହଉଛୁ ହଉଛି ଆମେ ଡେଲି ସାଙ୍ଗମାନେ ମିଶିକି ଚାରିଟା ପାଞ୍ଚଟା ହଉଛି ତ ପଳଉଛୁ ଆମର ଟିକେ ଅଛି।
ସାଙ୍ଗ ସବୁ ମାନେ କୋଉ ସାଙ୍ଗ ସମସ୍ତେ ମାନେ
ଲିଜା କୁନି ମୋରିି ବ୍ୟାଚମେଣ୍ଟ ଲିଜା କୁନି
ଓମ୍ ଭଲ।
ସେମାନଙ୍କ ସହ ଡେଲି ଟିକେ ବୁଲିବାକୁ ପଳଉଛୁ, ସେ ଷ୍ଟ୍ରକ୍ଚର ଆଡେ ବି ଯାଇକି ସେ ଦରକୁଣ୍ଡି ତାରିଣୀ ମନ୍ଦିର ପର୍ଯ୍ୟନ୍ତ ବି
ମତେ ବି ଏବେ ଇଚ୍ଛା ହେଲାଣି ଯିବା ପାଇଁ ସାଙ୍ଗେ ସାଙ୍ଗେ। ଭଲ ଲାଗେ
ହଁ ବା ପୂରା ସୁନ୍ଦର ଲାଗେ ସେପଟେ।
ଖାସ୍ କରିକି ଚାରିଟା ବେଳ ଟାଇମ ଟା।
ହଁ।
ହଁ। ଚାରଟା ବେଳ ଟାଇମ୍ ଟା ଆମକୁ ଭଲ ଲାଗେ, ମାନେ ନେଚର୍ ପ୍ରକୃତି ଗୋଟେ ଜିନିଷ ତା ସହିତ ସମୟଟା ଗଲେ ଆମ ମାଇଣ୍ଡ ବି ବହୁତ ସକ୍ରିୟ ହୋଇଯାଏ ଆମ ମନଟା।
ହୁଁ।
ହ୍ୟାଲୋ ସେଥିପାଇଁ ଆମେ ଚାରିଟା ବେଳେ ଗୋଟେ ସମୟ ଟିକେ ବାହାରେ ବୁଲାବୁଲି କଲେ ଭଲ, ଆମ ପାଇଁ ବି ଭଲ ଆମ ମନ ପାଇଁ ବି ଭଲ ସବୁ ପାଇଁ ଭଲ, ତାପରେ ଚାଲିବାଟା ଯୋଉ ହୁଏ ସନ୍ଧ୍ୟାବେଳ ସମୟ ଟା ଚାଲିବା ତ ଆମ ପାଇଁ ନିହାତି ଦରକାର ସନ୍ଧ୍ୟାରେ ଦି କିଲୋମିଟର ତ ଚାଲିଲେଣି ଆହୁରି ବଢ଼ିଆ।
ବଢିଆ ଲାଗେ, ଆମେ ଡେଲି ଡେଲି ପ୍ରାୟ ଯାଉଛୁ ଏଇ ଆଜି ବର୍ଷା ହେଇଥିଲା ବୋଲି ଗଲୁନି। ବର୍ଷା ଉଠି ଥିଲା। ତା କିଛି ସମୟ ପରେ ଜୋରେ ପବନ ବର୍ଷା ହେଲା ସେଥିଲାଗି ଗଲୁନି। ଆଉ ଆମର ରଜ ର ଗୋଟେ ଫେଷ୍ଟ ବି ହବାର ଅଛି। ଚାଲିଛି ଯୋଜନା।
ଫାଷ୍ଟ ରଜ ହେଇଥିବ।
ହୁଁ ହୁଁ ଫାଷ୍ଟ ରଜ।
କୋ ରଜ ରେ କାହିଁକିନା ରବିବାରେ ପଡ଼ୁଛି ତ ସେଥିପାଇଁ।
ସାଙ୍ଗମାନେ ମିଶିକି କରିବୁ ବୋଲି ଭାବିଚୁ ଆଉ।
ହଁ ସାଙ୍ଗମାନେ ମିଶିକି କରିବ ତ ଠିକ୍ ମାନେ ଭଲ ରହିବ ଆଉ ମଜା ଆଉ ଶଉଛ କେତେ କେତେବେଳେ ମାନେ ଏବେ ନା କେତେ
ଏଇ ଶଉ ଶଉ ସାଢେ ଏଗାରଟା ହେଇଯାଉଚି ଆଉ।
ହଉ ଠିକ୍ ଅଛି ଯ ତମ ଯେ ହଁ ଏବେ ଶୋଇପଡିିବ ନିଦ ଲାଗିଲାଣି ଜୋରେ? ହାଲୋ।
ଓ ହୋ।
ହଉ ଠିକ୍ ଅଛି ଶୋଇପଡ଼ ଆଉ।
ଓ ହୋ।
ହଁ ଗୁଡ଼୍ ନାଇଟ୍ ହଁ ହଉ।